ହ୍ୟାଲୋ।
ହଁ ଭାଇ ଜୟ ଜଗନ୍ନାଥ ଜୟ ସୀତାରାମ ଜୟ କପିଳାସ।
ଜୟ ଜଗନ୍ନାଥ ଆଜ୍ଞା।
ଆଜ୍ଞା ଜୟ ଜଗନ୍ନାଥ ଭାଇ କଣ କରୁଛନ୍ତି।
ଏଇ ଫ୍ୟାମିଲି ସହିତ ବସିଛି ଆଉ କଣ କରିବା।
ଆଛା ଆଉ କଣ। ମୁଁ ଏପଟେ ବୁଲୁଛି ଗୋଟେ ଆମ ଗାଁ ପଟେ ଗୋଟେ କଲେଜ ଅଛି ସେ କଲେଜ କତିରେ ବସିଛି ସବୁ ଆଉ। ସାଙ୍ଗସାଥି ମାନେ ଆଉ।
ଆଉ ଆଉ କଣ ଆଜି ସ ପୋ କଣ ଆଜି ଆପଣ ଖାଇଥିଲେ ସକାଳୁ ବାରଟା ବେଳ କଣ ଖାଇଥିଲେ ରାତି ପାଇଁ ଭୋଜନ କଣ? ।
ସକାଳ ଆଜି ଖାଇଥିଲି ଏ ଯୋଉ ଇ କଲରା ଭଜାକୁୁ କଲରା ମାନେ ଛଣା ଚିପ୍ସ ଆଉ ମୁଁ ବରା ଗୁନି ଆଣିଥିଲି ସେ ବରା ଗୁଗୁନି କଲରା ଚିପ୍ସ ଏରା ପଖାଳ ଭାତରେ ଖାଇଲୁ ଆଉ।
ବରା ଘୁଗୁନି କଲରା ଚିପ୍ସ।
ହଁ।
ମ ହଁ ପଖାଳ ଭାତ।
ହଁ।
ହୁଁ ହୁଁ।
ଆଉ ଭାଇ ବା ବାର ଟା ବେଳେ ଖାଇଲୁ ଆଳୁ ଭର୍ତାକୁ ଆଉ ଗରମ ଭାତ ଆଉ ଡାଲି ଆଉ ଆଉ ମିକ୍ସର ଆଉ। ଆଉ ରାତି କି ହବ ଆଉ ପାମ୍ପଡ଼ ଖାଇଥିଲି ଆଉ ରା ଟିକ ହବ ଠିକ ସେ ମୁଁ ଜାଣିନି ଭଜା ଫଜା କଣ ଗୋଟେ ହବ।
ଆଉ। ଆଜି ତ ଭଗବାନଙ୍କର ସ୍ ସ୍ନାନ ଯାତ୍ରା ସ୍ନା ସ୍ନାନ ପୂର୍ଣ୍ଣିମା ଆଉ ଜୟ ଜଗନ୍ନାଥ ଟିଭିରେ ତ ସିଧା ପ୍ରସାରଣ ସକାଳ ପ୍ରହରୁ ଚାଲିଚ ଭଗବାନ ତ ଗା ଗାଧେଇ ସାରିକି ଏବେ ଯୋଉ ହାତୀ ବେଶ ଧାରଣ କଲେଣି।
ଆଜ୍ଞା।
ଆମର ଯୋଉଟା କୁହନ୍ତି ଗଜାନନ ଅ ବେଶ।
ତାପରେ ଗଜାନନ ବେଶ ପରେ ଭଗବାନ ଯିବେ ଅଣସର ଘରକୁ।
ଆଜ୍ଞା।
ଏଇନା ସତରଦିନି ପର୍ଯ୍ୟନ୍ତେ ଅଣସରଘରେ ଭଗବାନେ ରହିବେ।
ଆଜ୍ଞା।
ଆଉ ଉଁ ତା ଭିତରେ ତା ଭିତରେ ତାପରେ ଏଁ ସେଇ ସତର ଦିନି ଭିତରେ ଠାକୁରଙ୍କୁ ଜର ହବ- ଜର ହେଲା ହେଲା ଜର ହେଲେ ତ- ଛୁଆ ପିଲା ବଡ ସମିସ୍ତିଙ୍କି ଙ୍କର ଦେହ ଖରାପ ର ରହିବ।
ଆଜ୍ଞା।
ଆପଣ ଏଇ ସତର ଦିନି ଭିତରେ ଟିକେ ଆପଣ ନି- ଯେ ନିଜ ଫ୍ୟାମିଲ ଆପଣଙ୍କ ମାନେ- ସାମ୍ନା ଆପଣଙ୍କ ପରିବାର ସହିତ ଆପଣଙ୍କ ପଡ଼ୋଶୀ ପଡ଼ୋଶୀ- ଯିଏ ବି ରହିଲେ, ସମିସ୍ତଙ୍କର ଟିକେ କେୟାର୍ ନେବେ।
ଏଇଗା
ଲାଗି। କେୟାର ନବା ସହିତ ଆପଣ ଠାକୁରଙ୍କୁ ଠାକୁର ତ- ଠାକୁର ତ ଶହେ ମାନେ ଏଇନେ ଶୋଇବେ।
ଆଜ୍ଞା,।
ସେଇ ଆପଣ ଟିକେ ଜଗି ରଖିକି ମାନେ ଇଏ କରିବେ ଆଉ। କାହିଁକି ନା ଏଇନା ବହୁତ ମାନେ ଝାଡା, ବା- ବାନ୍ତି ଜର ନା ସାତ ଦିନି ରହିବ।
ଆଜ୍ଞା।
ହେଲା ଆପଣ ଟିକେ କେୟାର ନେବେ ଆଉ।
ଆଜ୍ଞା।
ଆଉ ଆଉ କଁ କୁହନ୍ତୁ?
ଆଉ ଭାଇ ତମ ଗାଁ ଜଗନ୍ନାଥ ମନ୍ଦିରୁ ପ- ଚାହା ହଉଛି ନା ହଉନି ଜଗନ୍ନାଥ ମନ୍ଦିର।
ହୁଁ ଆମ ଗାଁ ଆମ ଗାଁରେ ପୁରୀରେ- ଯାହା ହଉଛି ଆମ ଗାଁ ରେ ଆଜ୍ଞା ସେଇୟା ହଉଛି ହେଲା କି।
ଆଚ୍ଛା ଏମିତି
ହୁଁ ପୁରୀରେ ଯାହା ହଉଛି ଆମ ଗାଁରେ ବି ଆଜ୍ଞା ସେଇଆା ହଉଛି। ଆଉ ଆମଗାଁ ରେ ଫାଷ୍ଟ ସକାଳୁ- ହୁ ପହଡ ଫିଟା ହେଲା ପହଡ ଫିଟା ହେଲା ପରେ- ଆ ତାପରେ କୀର୍ତ୍ତନ ମାନେ କୀର୍ତ- ଯାଇଁକି କୀର୍ତ୍ତନ କଲେ। ଏଇଆ ହେଲା ଠାକୁରଙ୍କ ସ୍ନାନ ମାନେ ଠାକୁର ଯାହା ଯେମତି ଡେଲି ନୀତି ମାନେ ଇଏ ହୁଏ। ସେମତି ତାଙ୍କର ଇଏ ହେଲା। ହେଲା ପରେ ଭୋଗ ଫୋଗ ଲାଗିଲା ଠାକୁରଙ୍କେ ନାଗି ଭୋଗ ଫୋଗ ଲାଗିଲା ପରେ ଠାକୁର ହେଟୁ ବାହାରିଲେ ସ୍ନାନ ମଣ୍ଡପକୁ। ସ୍ନାନ ମଣ୍ଡପକୁ ଗଲେ ସେ ସ୍ନାନ ମଣ୍ଡପରେ ତାଙ୍କର ପୂଜା ପ ଯା ପୂଜା ପର୍ବ ସବୁ ହବା କଥା ଏଠି ସବୁ ହେଲା। ହେଲା ପରେ ଏଠୁ- ମାନେ ଭଗବାନଙ୍କର ଇ ମାନେ ପୁରୀରେ ଯା ପୁରୀ କଥା ମୁଁ କହୁଛି।
ପିଜ୍ଞା।
ଯେ ଭଗବାନେ ତାଙ୍କର ଗୋଟେ ସୁନାର କୂଅ ଅଛି।
ହ
ଏଟା କୁହନ୍ତି ସୁନା କୂଅ ସୁନାର କୂଅ ନୁହଁ ସେ କୂଅଟା ନାଁ ଅଛି ସୁନା।
ଆଜ୍ଞା।
ବର୍ଷକରେ ଥରିଏ ମାତ୍ର ଆଜି ଖୋଲାହବ। ଠାକୁରଙ୍କ ପାଇଁ ପାଣି ଆସିବ ତାପରେ କୂଅ ବନ୍ଦ ରହିବ ପୁରା ହୋଲ ବର୍ଷେ।
ଆଜ୍ଞା ତା ମାମାନେ ବର୍ଷକୁ ଥରେ
ବର୍ଷକୁ ଥରେ ଗୋ ଟିଏ ଦିନ ଆଜି ପାଇଁ କେବଳ ଖୋଲା ହବ ଖୋଲା ହବ ମାନେ ଠାକୁରଙ୍କ ପାଇଁ। ଠାକୁରଙ୍କ ପାଣି ଆସି ସାରିଲା ପରେ
ଆଚ୍ଛା ସେଇଥିପାଇଁ ଜର ହଉଛି ଠାକୁରଙ୍କୁ।
ଆମେ ସାମାନ୍ୟ ଆମେ ଧର କୁଆଡେ ଗୋଟେ ବାହାରକୁ ଯାଇଚୁ। ଆମ ପାଣି ଟାଙ୍କିରେ ପାଣି ଅଛି।
ଆଜ୍ଞା।
ଆମେ ଚାରି ଦିନ କି ପାଞ୍ଚ ଦିନ ବାହାରେ ରହିଲୁ ବାହାରେ ରହିଲା ପରେ ସେ ସେଟା କଣ ବାସି ପାଣି ହେଲା।
ଆଜ୍ଞା।
ଆମେ ଚାରି ପାଞ୍ଚ ଦିନ ପରେ ଯଦି ସେଇ ପାଣିଟା ଗାଧେଇବା ଆମକୁ ଥଣ୍ଡା ଧରିବ। କି ଜର ହବ ନିଶ୍ଚିନ୍ତ ସେମତି ଠା କୁରଙ୍କର ସେଟା ମାନେ ସେ ପାଣି ଟା ବର୍ଷକରେ ଥରିଏ ଗାଧେଇଲେ। ସେଟା ଜର ହେଲା ଜର ହବ ଜର ହେଲା ପରେ ତାପରେ ଭବାନେ ଆଜି ଠାରୁ ତାର ଇଏ ବେଶ ମାନେ ହାତୀ ବେଶ ଧରିକି ରହିନି।
କହିଲେ ସେମତି ଆମ ଗାଁ ରେ ସେମତି ସକାଳୁ ତମର ଖିଆ ହେଲା ହେଲା ପରେ ଏ ଆସିଲେ ସ୍ନାନ ମଣ୍ଡପକୁ ସ୍ନାନ ମଣ୍ଡପ ସେମତି ଗୋଟେ କୂଅ ଅଛି ଆମର ସେଇ ମନ୍ଦିର ପରିସର ଭିତରେ। ସେ କୂଅରୁ ଯାଇକି ପାଣି ଆଣିଲେ ମାନେ ସେ କୂଅ ବି ମାନେ ଖୋଲା ଅଛି ହେଲେ ସେ ମାନେ କଣ ସେ କୂଅର ୟୁଜ କରନ୍ତିନି ସେ କୂଅରେ। ହେଲାକି ସେ କୂଅର ପାଣି ଅଛି ସବୁ ଅଛି। କିନ୍ତୁ ସେ କୂଅ ୟୁଜ କରନ୍ତିନି ଆଉ। ସେଇ କୂଅରୁ ପାଣି ଆଣିକି ଆମ ଠାକୁରଙ୍କୁ ଗାଧେଇଦେଲେ ଆଉ।
ଆଚ୍ଛା ଏମିତି।
ଗାଧୋଇ ଦେଲେ ଗାଧୋଇ ଦେଲା ପରେ, ଏଠୁ ଉଁ ତାର ବେଶ ଯାହା ଯେମିତି ବେଶ କରିବା କଥା କଲେ, କଲା ପରେ ଏବେ ଠାକୁରଙ୍କୁ ନେଇକି ଭିତେରେ ମାନେ ଅଣସର ଘରେ ପୂୁରଇବେ ଆଉ।
ଆଚ୍ଛା।
ହ ଲାଇଭ ଟେଲିକାଷ୍ଟ ଚାଲ ଲାଇଭ ଟେଲିକାଷ୍ଟ ହଉଛି ନା ମାନେ ଜୟ ଜଗନ୍ନାଥ ଟିଭିରେ ଆପଣ ବି ଦେଖିପାରିବେ। କିଛି ଅସୁବିଧା ନାହିଁ, ଆପଣ ଜୟ ଜଗନ୍ନାଥ ଟିଭି ଲଗେଇ ଦିଅନ୍ତୁ ପୁରା ସିଧା ପ୍ରସାରଣ ପୁରୀର ହଉଛି, ଆପଣ ବି ନିଜେ ଦେଖିକି ଉପଭୋଗ କରିପାରିବେ।
ଆଜ୍ଞା। ଏମିତି ତାହେଲେ ଆପଣଙ୍କ ଗାଁରେ ଯୋଉ ଗାଧେଇଥିବେ, ତାକୁ ବା ହାରକୁ ଠାକୁର ଆସିଥିବେ ବାହାରକୁ, ସେ ତ ଆପଣଙ୍କ ଆଗରେ ବି ସେମିତିଆ କହୁଥିବ ତ?
ହଁ ବାହାରକୁ ଆମର ମନ୍ଦିର, ସେଇ ମନ୍ଦିର ପରିସର ଭିତରେ ବାଉଣ୍ଡରି ଭିତରେ ଆମର ସ୍ନା ସ୍ନାନ ମଣ୍ଡପ ହେଇଛି।
ଆଜ୍ଞା।
ମନ୍ଦିରରୁ ଜଗନ୍ନାଥ ବାହାରିକି ଆସିବେ ଆସିକି ସେଇ ସ୍ନାନ ମଣ୍ଡପରେ ପହଞ୍ଚିବେ ପହଞ୍ଚିଲା ପରେ ଏଠି ପୂଜା ପର୍ବ ଯାହା ତାଙ୍କର ମାନେ ଥିବ କରିବେ। କଲା ପରେ ଉ ଗାଧୋଇ ଗୁଧା ଦେଇକି ଠାକୁରଙ୍କୁ, ତାପରେ ଇଏ କରିଦେଇକି ଯିବେ ଆଉ।
ଆଚ୍ଛା ଏମିତି ତାହେଲେ।
ଆପଣଙ୍କ ଗାଁରେ ହେଉ ହଉନି କି?
ଆମ ଗାଁରେ ହଉଛି ନା ଆମ ଗାଁରେ ବି ସେମିତି ମୁଁ ଏତେ କିଛି ଜାଣିନଥିଲି, ଆମ ଗାଁରେ ହଉଛି ଆଜି ଭୋଜି ହଉଛି ଭାତ, ଡାଲମା, ଖଟା। ତମ ଗାଁରେ ବି ହଉ ଥିବ ନା?
ଆମ ଗାଁରେ ହେଇଛି ମାନେ ଆମେ ଯାଇନୁ ଆଉ। ହଁ ଯିଏ ଯିବ ମାନେ ଟୋଟାଲି ଗାଁ ଅନୁଷ୍ଠାନ ସେ ହେଲାକି ହେଇଛି ଆମର ଭାତ, ଡାଲମା, ଖ ଭାତ, ଡାଲମା, ମିକ୍ସର ହୁଏ ଆଉ ଖଟା ହୁଏ। ଆଉ ସେ ଗୋଟେ ଇଏରେ କରନ୍ତିନି। କେବେ କେବେ ପୁଣି ପାସ୍ କରିଦିଅନ୍ତି ଆଉ। ଆଉ ହଁ ଆପଣଙ୍କ ଗାଁରେ ଭାତ, ଡାଲମା, ଖଟା ଆମର ସେମତି ନାଇଁ ମିକ୍ସର କରିବେ, ନହେଲେ ମିକ୍ସ ତରକାରୀ କରିବେ।
ହୁଁ ଆମର ବି ସେମିତି ହେଇଛି ଆମ ଭାତ, ଡ଼ାଲମା, ଖଟା, ମିଶ୍ଚର। ପାସ ହେଇନି କିନ୍ତୁ ମିଶ୍ଚର ନହେଲେ ଏ ଯୋଉ କୋବି ଆ
ନହେଲେ ଏ ଯୋଉ ବ ବନ୍ଧାକୋବି ଯୋଉ ଚଡଚଡି କୁହନ୍ତି ସେଟା କରି ବେ ନାଇଁ ନହେଲେ ଏ ଯୋଉ ଚଣା ତରକାରୀ କରିବେ ଏମିତି ଆଉ।
ହୁଁ
ଆପଣଙ୍କ ଜାଗରରେ ଆପଣଙ୍କ ଗାଁରେ କଣ କେମିତି ଜାଗର ର ପୂଜା ନା
ଆମ ଗାଁ ଜାଗରରେ ଭା
ଆମର କରନ୍ତି।
ଆମ ଏ ସେ ଯୋଉ ପାହୁଣଟା ଦୀପନ ରାତି ଏଗାରଟା ନା ସାଢେ ଏଗାରଟା ବାରଟା ବେଳୁ ସରିଥାଏ।
ହଁ ବୁଝିପାରିଲେନି ମୁଁ କଣ କହୁଛିି। ଯେ ଆପଣଙ୍କ ଗାଁ ରେ ଶିବ ଠାକୁର ତ ଅଛନ୍ତି ନା? ଶିବ ଠାକୁର ଅଛନ୍ତି ଶିବା ଶିବ ଠାକୁର ଅଛନ୍ତି ଆ ଆପଣଙ୍କ ଗାଁ ରେ ହେଲାକି।
ଆଜ୍ଞା।
ଆଉ ଯୋଉ ଆମର ଯ ଜାଗର କରନ୍ତି। ହେଲାକି।
ଆଜ୍ଞା।
ଆପଣଙ୍କ ଗାଁରେ କେତେବେଳେ ମାନେ ଦୀପ ଜାଳନ୍ତି? ମାନେ ଲୋକମାନେ।
ଉଁ ମୁଁ ତ କେବେ ଦୀପ ଯାଳିନି। ସେ ମୋ ଭଉଣୀକା ଦୀପ ଜାଳନ୍ତି ସାଢ଼େ ସାତଟା ଆଠଟା ବେଳକୁ ଯାଆନ୍ତି ଦୀପ ଜାଳି। କି ସେ ସାଢ଼େ ସାତଟା ଆଟା ବେଳକୁ ନହେଲେ ସାଢ଼େ ଛଅଟା ବେଳ କୁ ବି ହବ।
ଆଜ୍ଞା ଦୀପ ମାନେ ସେଦିନ କଣ ସେଦିନ ମାନେ ଉପାସ ରୁହନ୍ତି ନା ନା ଖାଆନ୍ତି?
ନା ନା ଉପାସ ରୁହନ୍ତି ନା ଉପାସ ରହିନା ନା ହେଇ ଗୋଟେ ଭୋଜି ହୁଏ ସେ ଯାକରେ ସେଠି ଭୋଜି ହୁଏ ସେ ଭୋଜିରେ ଯାଇକିନା। ପାହୁଣ୍ଡ ଦୀପ ସରିସାରିଲା ପରେ ତାପରେ ସେଇଠି ଭୋଜି ଦିଅନ୍ତି ସେଇଠି ସମସ୍ତେ ଖାଆନ୍ତି।
ମୁଁ କେମିତି ପୂଜା କରେ ଆପଣ ଶୁଣନ୍ତୁ?
ଆଜ୍ଞା।
ମାନେ ଜାଗର ପୂର୍ବ ଦିନ ମାନେ ପୂର୍ବ ଦିନ ମୁଁ ଆଇଁଷ ଆଇଁସ କିଛି ଖାଏନି।
ଆଜ୍ଞା।
ଜାଗର ଦିନ ସକାଳୁ ମୁଁ କଣ କରିବି ଉଠିବି। ମୁହଁ ଧୋଇବି ବ୍ରଶ କରିବି ଝାଡାଯିବି ଲାଟିନ ବାଥରୁମ। ବ୍ରଶ କରେ ତାପରେ ଗାଧେଇକି ଆସିମି। ଆସିଲା ପରେ ମୁଁ କଣ କରେ ହ୍ୟାଲୋ।
ଭାଇ ଜୟ ଜଗନ୍ନାଥ ଆଜ୍ଞା। ଅତି ସମୟ ମୋ ସହିତ କଥା ହେଇଥିବାରୁ ଧନ୍ୟବାଦ ମୋ କୋଶ୍ଚି ଆନ୍ସର୍ ଦେଇଥିବାରୁ ଧନ୍ୟବାଦ।
ଜୟ ଜଗନ୍ନାଥ।
ଭଲ କଥା ଆଉ